ହଁ କୁହ।
ହଁ ଦିଦି କଣ କରୁଚ?
ରୋଷେଇ ଚାଲିଚି ଆଉ ତମେ?
ମୁଁ ଏଇ ଖଜୁରି କୋଳି ଖାଉଚି।
ଭାଗ୍ୟ ଆଉ। ପୁରା ଲାଲ ଲାଲ ମାନେ ମେରୁନ୍ ମେରୁନ୍ ହେଇକି।
ହୁଁ ହୁଁ ହୁଁ।
କଣ ଗଛୁରୁ ଆଣିଥିଲେ ନା କିଣିକି?
ନା ନା କିଣିକି।
ତାକୁ ମାନେ କଞ୍ଚାରୁ କଣ କରିଥିଲ ନା ଏମତି ପାଚିଲା ମିଳୁଚି?
ଆଜ୍ଞା?
ମୁଁ କହିଲି କଞ୍ଚା ରୁ ତାକୁ ରଖିକି ରଖିକି କଲ କି ନା ପାଚି ଅ ପା
ନା ନା କିଣିକି ଆଣିଥିଲି ନା ସେଟା ପାଚିଲା।
ଓହୋ ନାଇଁ ଏମତି କଞ୍ଚା ଯଦି ରହିଥିବ ନା ମୁଁ ଥରେ ଦେଖିଥିଲି ତାକୁ ରାତିରୁ ଆଣିକି ପାଣିରେ ଲୁଣ ପାଣିରେ ବତୁରେଇ ଦଉଚନ୍ତି ସଖାଳୁକୁ ପୁରା ପାଚି ଯାଉଚି ତାକୁ ଖାଇବ ଆହୁରି ବଢିଆ ଲାଗୁଚି। ତ ଟ୍ରାଏ କରିନି ଏମତି ଦେଖୁିଥିଲି କାରଣ ସାବିତ୍ରୀ ପାଇଁକା ତ ବହୁତ କମ୍ ମିଳେନା ତ ବହୁତ ମାନେ ପା ଚି ବି ନଥାଏ ଏବେ ଯେମତି ପାଚିଥିବ ସେତେବେଳେ ସେମତି ପାଚି ନଥାଏ। ସେମ ସିଏ ମାନେ ଦେଖୁଥିଲି ୟୁଟୁବରେ ଦେଖଉଥିଲା କି ରାତି ରୁ ଯଦି ତମେ ଲୁଣ ପାଣିରେ ବତୁରେଇକି ରଖି ତ ତ ତା ପର ଦିନକୁ ବଢିଆ ସେ ଲାଲ୍ ଲାଲ୍ ହେଇକି ପାଚି ଯାଉଚି ମେରୁନ୍ କଲର୍ ହେଇ ଯାଉଚି।
ଘର ଥିଲେ ମୁଁ ବହୁତ ଖାଏ।
ହୁଁ।
ନାଇଁ ଏଇଟା ପୁରା ମାନେ ଗଛରୁ ପାଚିଚି ମାନେ ଭଲ ଲାଗୁଚି ମାନେ ଅଲଗା ପାଚିଥିଲା ଟିକେ ଜଣା ପଡିଥାନ୍ତା। ହଁ।
ଆଚ୍ଛା ଆଚ୍ଛା।
ଭଲ ଲାଗୁଚି ଘରେ ଥିଲେ ମୁଁ ଉଁ ଚା ଟା ବେଳିଆ ଯାଇକି ଗଛ ଧରିକି ହଲେଇକି ସବୁ ଆଙ୍କୁଡା ଖେଞ୍ଚିକି ପୁରା ତଳେ ପଡେ ଆଣିକି ଖାଉ। ଆଉ ଘରେ ଉଁ ଗାଁ ରେ ମିଳେ ଏଠି କୋଇଠି ମିଳିବ।
ମାଆ ଆଜି କଣ ରୋଷେଇ କରିଚନ୍ତି?
ଆପଣ ଖାଇଲେଣି ନା ଖଜୁରୀ କୋଳି? ସବୁ ଫଳ ଟିକେ ଟିକେ ନୂଆ ହବା କଥା।
ହଁ ଖଜୁରି କୋଳି ଖାଇଚି ଯେ ସେ ଏତେ ମାନେ ଭଲ ଲାଗୁ ନଥିଲା। ଖାରିଆ ଲାଗୁଥିଲା ମିଠା ଲାଗୁଥିଲା ହୁଁ ଅଳ୍ପ ହି ନାଇଁ କାଇଁ ସାବିତ୍ରୀ ବେଳୁକୁ ତାପରେ ଆଉ ପାଚିଲା ଏପଟେ ଏତେ ମିଳୁନି। ଏ କୋଉ ଗାଁ ମାନଙ୍କରେ ସେମାନେ ବିକନ୍ତି ଏଇଠି ତ ମିଳୁନି ଏତେ। ଆଉ ଖାଇନି ଆଉ ତମେ ନେଇକି ଆସ୍। ହେଲେ ଖାଇବୁ।
ତ ସବୁ ଫଳ ଟିକେ ଟିକେ ନୂଆ ହବା କଥା।
ଏଇ ରଜକୁ ରଜକୁ ଗଲେ ପଣସ ଆମ୍ବ ସେ ସବୁ କା ବଇଁଚ କୋଳି ଏବେ ହେଇଥିବ ବିଲଆଡ଼େ। ସବୁ ଗଛ ଯୋଉ ହେଇଥିବ ବଇଁଚ କୋଳି ଖାଇଚନ୍ତିନା?
ନାଁ ଖାଇଁନି। ସୁଣିଚି
ବଇଁଚ କୋଳି ବଢ଼ିଆ ଲାଗେ ପୁରା ତାକୁ ଯୋଉ ଛୁଞ୍ଚିସୁତାରେ ଗୁନ୍ଥିକି ବେକରେ ପକେଇ ପୁରା ଗୋଟେ ଗୋଟେ ଚିଡ଼େଇକି ଖାଉ।
ହଉ ଦେଇକି ଆସ
ହଁ ବଢ଼ିଆ ମିଠା ଲାଗେ କିନ୍ତୁ। ବଇଁଚକୋଳି ବଇଁଚକୋଳି ଏଇ ଟାଇମିରେତ ମେଞ୍ଚେ ହେଇଥିବ ବଇଁଚକୋଳି କ୍ଷୀରୀ କୋଳି ଘରୁକୁ ଗଲେ ଯାଇ ସେସବୁ ଖିଆ ହବ ପଣସ ହୁଁ। ପଣସ କରମଗା ଘରକୁ ଗଲେଯାଇ ଯାହା ଖାଇବେ ଏଠୀ ସବୁ କିଣା ଆଉ ଦିଦି ଆଜି ରୋଷେଇ କଣ? ମୁଁ କହିଲି ଦିଦି ଆଜି ରୋଷେଇ କଣ? ଓହୋ ସେଉଳ ମାଛଟା ମିଠା ଲାଗେନା?
ଅଭି ଏଠେ ମିଠାଲାଗେନି ଟିକେ ନର୍ମାଲି ଲାଗେ
ଉଁ ହୁଁ।
ଏଇଟା ଫାଷ୍ଟ ଟାଇମ୍ ଆମ
ହୁଁ।
ଭଲ ଲାଗିବ ନବା
ହଁ। ମୁଁ କଇଁନି ଯୋଉ କିଣା ସେଉଳ ଆଉଯୋଉ ପୋଖରୀ ସେଉଳ ଭିତରେ ଭା ବହୁତ୍ ଫରକ୍ ଥାଏନା? ଆମ ଆମର ଥରେ ଗୋଟେ ଗଢ଼ିହା ଗଢ଼ିହାଟେ ବୁହା ହଉଥିଲା ବୋଧେ ଉ ଛଅ ସାତଟା ଷୋଉଳ ହେତାକରେ ବାହାରିଥିଲା। ମାନେ ଦ ରହିଯାଆନ୍ତିନା କିନ୍ତୁ ଗଢ଼ିଆ ବୁଆ ହୁଏନି ବହୁତ୍ ବର୍ଷ ପରେ ବୁଆ ହେଲାନା। ବହୁତ୍ ମାଛ ବାହାରିଥିଲେ।
ଏଇଠି କିଣା
ଛୁଆ କୋଉଚନ୍ତି ଦେଶିମାଛ ଏଇଠି ଆଣିବୁ ସେଇଠି ଆଣିବୁ କିଏ ଜାଣି କୁଅ କୋଉଠୁ ଆଣିଥାନ୍ତି
ଦିଦି ଆପଣ ଶୁକୁଆ ଖାଆନ୍ତିନା?
ହଁ ଶୁକୁଆ ଖା
କୋଉ ଶୁକୁଆ ଭଲ ଲାଗେ?
ଶୁଖୁଆ ଭିତରେ ଲୁଣୀ ଆଉ ହଁ ଶୁକୁଆ ଭିତରେ ଲୁଣି ଶୁକୁଆ ଭଲ ଲାଗେ ଚାନ୍ଦି ଚିଙ୍ଗୁଡ଼ି ଆଉ ପିତା ଶୁଖୁଆଟାବି ଦଳିକି ଖିଇବାପାଇଁ ଭଲ ଲାଗେ ମୁଁ ଯେତେଳେ ଆଇଁଷ ଖାଉଥିଲି ମୁଯେତେଳେ ଆଇଁଷ ଖାଉଥିଲି ସେତେଳେ ଭେଜ୍ ମାନେ ଖାଏ। ଏବେତ ଆଉ ଖାଉନି ଖାଉନି ଆଗରୁ କିନ୍ତୁ
ମୁଁତ ମାନେ ପାଖା ପାଖି ଦିବର୍ଷ ଛାଡି ଦେଇଚି ଦିତିନି ବର୍ଷ ଏଇ ଛୁଆ ରହିବା ଦିନଠୁ ମୁଖାଇ
ଗାଁରେ ଶୁକୁଆ ଖାଇବୁ ଗୋଟେ ପ୍ରକାର ଏଇ ରହିକି କୋଉଠି ଗୋଟେ ଶୁକୁଆ ଇଏ କରିକି ଖାଇବେ ତାର ବହୁତ୍ ଜୋର ସ୍ମେଲ୍ କରିବ। ପୁରା ଘ ଘର ପୁରା ମହକେଇଦବ।
ପିଲାମାନେ ସେ କହିଲେ ନାଇଁ ମୁଁ ଖାଇବିନି। କଣ ଭୟସ ଟିକେ ସାଉଣ୍ଡ ଶୁଭୁଛି ସାଇଟରେ।
ହ୍ୟାଲୋ ଆଉ ଝିଅ ଦିଦି କଣ କରୁଛି?
ସାଇଟ୍ ତୁମ ସାଇଟରୁ ସାଉଣ୍ଡ ଶୁଭୁଛି ତମେ ଟିକେ ଦୂରକୁ ପାଳେଇଆସ। ନହେଲେ କଲ୍ ଭା ଭାଲ୍ୟୁ ଯିବନି।
ହଁ ହଁ।
ହଁ ଟିକେ ସାଇଟ୍ ହେଇକି ପଳେଇଆସ କଥା ହେଇଯାଅ।
ହଁ।
ମୋ ଝିଅ ଏଇ ଖେଳୁଛି। କାଲି ରାତିରେ କଣ ବାନ୍ତି ଟିକେ ହେଇଗଲା ତ। ତାକୁ ଧରିକି ମୋ ସ୍ୱାମୀ ଧରିକି ବସଛନ୍ତି ଖେଲୋଉଛନ୍ତି। କାଲି ଯୋଉ ବିସ୍କୁଟ ଟିକେ ଖାଇଦେଲା ଆଉ ଏଇ ଯୋଉ ଖରା ହଉଛି ମାନେ କଣ ପାଇଁ କେଜାଣି ପୁରା ରାତିରେ ତିନି ଚାରିଥର ବାନ୍ତି କଲା।
ଆଉ ଦିଦି ଘରେ ସ
ଆଉ ମେଡିସିନ୍ ତ ମୁଁ ଏତେ ଦିଏନି।
ହୁଁ।
ସେ ତା ବାନ୍ତି ହେଲା ବୋଲି ମେଡିସିନ ତ ଦିଏନି ମୁଁ ଘରେ ୟୁଟ୍ୟୁବ ଦେଖିକି ତା ପାଇଁ ବନେଇଥିଲି କଣ କହିଲ ମହୁ ଟିକେ ଆଉ ଗୁଜୁରାତି ଦେଲେ ଟିକେ ବାନ୍ତି କମିଯାଏ। ତାକୁ ଦେଇଥିଲି ସେ ଟିକେ ଖାଇଥିଲା। ଆଉ ଏବେ ଟିକେ ବାନ୍ତି ଆଉ ହେଇନି।
ଖରା ଦିନ ନା ପେଟ ଫେଟ ବି ବହୁତ ଗରମ ହେଇଯାଉଥିବ।
ହଁ ପା ସେଇଆ ଗରମ ହେଇଗଲା ଟିକେ ଦ ଖରା ଏତେ ନାହିଁ କିନ୍ତୁ ଗୁଳୁଗୁଳି। ଖରା ଏତେ ହୋ
ଏପଟେ ବହୁତ ଗରମ। ଖରା ବି ଆଜି ବହୁତ ଜୋରେ ହେଇଛି ବାଲେଶ୍ୱର ଆଡେ।
ଇଆଡେ ବି ବହୁତ ଖରା।
ଏମିତି ଖରା ହଉଛି ମାନେ ଖରାକୁ ଗଲାବେଳକୁ ମୁହଁ ପୁରା ଜାଳି ପକଉଛି। ପୁରା ରେଡ୍ ପଡିଯାଉଛି ମୁହଁ। ଏମିତି ଖରା ହେଇଛି ଆଜି।
ସନ୍ସ୍କ୍ରିନ ଲଗେଇକି ବସ୍ ହିଁ ହିଁ।
ଆଜ୍ଞା।
ନହେଲେ କଳା ପଡ଼ିଯିବୁ।
ହଁ।
ସ୍କ୍ରିନ୍ ଲଗେଇକି ଯାଉଥିବ ନହେଲେ କଳା ପଡିଯିବ। କାମ ଥିଲେ ହି ବାହର। ନହେଲେ ବାହାର ଏତେ ଗରମ। ଯାହାହେଲେ କାମ ଥିଲେ ବି କଣ କରିବୁ ବାହାରିବାକୁ ପଡୁଛି ଆଉ।
ହୁଁ। ଏଇଭଳିଆ ଗରମରେ ପଖାଳ ଖାଇ ଦେଇକି ଏସିି ଅନ୍ କରିଦେଇକି ଶୋଇ ପଡ଼ିବୁ।
ହଁ। ଆଜି କଣ ଖାଇଲ?
ଆଜି ମୁଢି ଖାଇଥିଲି।
ହଁ ବା ଲଞ୍ଚ ହେଇନି ଆମର।
ନାଁ। ଆଜି ଟିକେ ଲେଟରେ ଖାଇବି ମୁଢ଼ି ଖାଇ ଦେଇଥିଲି ତ। ମୁଢି ଖାଇ ଦେଇଥିଲି ତାପରେ ଉ ଖରାରେ ଯୋଉ ଯାଉଚି ଗୋଟେ ଜାଗାକୁ ମିଳୁଛି ମୋତେ ମାନେ ବହୁତ ଶୋସ୍କା ଲାଗୁଛି।
ହୁଁ ହୁଁ ହୁଁ। ମୁଢ଼ି ଆଉ କଣ ଖାଇଲ?
ମୁଢି ମିକ୍ସଚର କଞ୍ଚାଲଙ୍କା ଆଉ ଖ ଆଚାର। ପିଆଜ। ଏଇ ସବୁ ପକେଇକି ତାକୁ ଗୋଳେଇକି
ସକାଳୁ ଖାଇଲେ ଆଉ ଗ୍ୟାସ୍ ହଉନି ମୁଢ଼ି ସେଗୁଡା ଖାଇଲେ ସକାଳୁ ଗ୍ୟାସ୍ ହଉନି?
ମୋର ଗ୍ୟାସ୍ ହୁଏନି ଅଭ୍ୟାସ ହେଇଗଲା ନା ତାର ପାଣି ବି ସଫିସେଣ୍ଟ ପିଏ ନା ଗ୍ୟାସ ହୁଏନି। ମୋର ଯଦି ଖା ମାନେ ୟାଡୁ ସିଆଡୁ କିଛି ଖାଇ ଦେଇଥିନେ ମାନେ ଗ୍ୟାସ ହେଇଯିବ ସାଙ୍ଗେ ସାଙ୍ଗେ ନହେଲେ ନାହିଁ ଗ୍ୟାସ ହୁଏନି।
ଭଲ
ତାପରେ ଟ୍ୟଉସନ କରତେ ଯାଉଛି ଖରା ଚାଲ ଚାଲି ଯାଉଛି ଚାଲ ଚାଲ କା ଆସୁଛି ନା ଦି ଦି ଚାରି କିଲୋମିଟର ହେଇଯାଉଛି ଯିବା ଆସିବା ଶୋସ୍କା ଲାଗୁଛି ବହୁତ ପାଣି ପିଇ ଦେଲାବେଳକୁ ଆଉ ଭୋକ ଲାଗୁନି। ଗୁଟେ କେଜିୱାନ୍
ବହୁତ ଖାଉ।
ଟ୍ଯୁସନ କରତେ ଯାଉଛ ମୁଁ ଡେଲି ଆଠଟା ନଅଟା ବେଳେ ଟ୍ୟୁସନ କରତେ ଯାଏ। ଭାଇ ସେ ଛୋ ପାଞ୍ଚ ବର୍ଷ ଛୁଆଟେ ନା ତା ମା ଫୋନ କରିବେ ଆଉ ମ୍ୟାଡ଼ାମ ଆ ଝିଅ ଶୋଇଛି ଉଠିନି ଟିକେ ଲେଟ୍ କରିକି ଆସନ୍ତୁ। ଆଉ ଟିକେ ବୋଲି ଦଶଟା ବାଜିଯାଏ ଆଉ ଦଶଟାରେ ଟିଭସନ କରିକି ପୁଣି ସାଢେ ବାରଟା ବେଳକୁ ଚାଲି ଚାଲିକା ଆସିବୁ ଖରାରେ ପୁରା ସେଇବଳୁକୁ ମାନେ ଟାଇମ ରେ ବହୁତ ଖରା
ଅଳ୍ପ ବାଟ୍
ଥର
ବହୁତ ବାଟ ଯାଉଛୁ ନା ସାାଇକେଲରେ ନା
ନାଇଁ ନାଇଁ ସାଇକଲ ନାଇଁ ଦିଦି ଚାଲ ଚାଲି ଯାଉଛି ମାନେ ଯିବା ଆସିବା ଚାରି କିଲୋମିଟର ହେଇଯାଉଛି।
ରେ ବାବା କେତେ ପଇସା ଦଉଛନ୍ତି?
ହୁଁ ଦୁଇ।
ହୁଁ
ଗାଁକୁ ଛାଡ଼ିଦେଲେ ବାକି ସବୁଆଡେ ଇଂଲିଶ ମିଡିୟମ ଛୁଆଙ୍କୁ ଟୁସନ କଲେ ମାନେ ଟିକେ ପଇସା ଦିଅନ୍ତି ଅଧିକ ପନ୍ଦରଶହ ଦୁଇ ଏଇ ଭିତରେ ଦିଅନ୍ତି। ଗାଁରେ ତ ପଚାଶ ଶହେ ଦୁଇଶହ
ହଁ ଗାଁ
ହୁଁ
ତୋ ପୁଅକୁ ଆର ମାସରେ ଦେବି ଥାଉ
ମ୍ୟାଡ଼ାମକୁ ବି କହିଥିଲି ଆଉ ଦିଟା ଆଉ କିଛି ଛୁଆ ଦେଖିଲେ ରହିବେ ହୁଁ ଦି ତିନିଟା ଟିଉସନ ଧରିଦଲେ ପଇସା ଟିକେ
ଇନକମଟା କରିବା ଭଲ
ହୁଁ ହଉ ଦିଦି ମୋ ରହୁଛି କାମ ସାରିଲେ ମତେ କହିବ ଫୋନ କରିବ।
ହଁ ହଁ।
ହ